ହାଲୋ।
ହଁ।
ବଡ ଭାଇ ନମ ବଡ ଭାଇ ନମସ୍କାର।
ନମସ୍କାର ଛୋଟ ଭାଇ କୁହ।
କଁ କରୁଛ ବଡ଼ ଭାଇ।
ହାରେ ଏଇ ବୁଲୁଛି ଆଉ।
ଧିଅ କେମିତି ଅଛି।
ଭଲ ଅଛି ତମ ଦେହ କେମତି ଅଛି।
ହଁ ବହୁତ ଭଲ ଅଛି।
ଆଚ୍ଛା।
ହଁ ଖାଇ ମୁଁ ଖାଇଥିଲି ଭାତ ଆଉ ମଟର ତକାରୀ ଆପଣ।
ଆଉ କଁ ଖାଇଥିଲ।
ଆଉ ଖାଇନି ଏ ତାଙ୍କେ ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ଭାତ, ଡାଲି, ଭଜା, ତରକାରୀ।
ଆଜ୍ଞା ଆଉ ଘରେ କେମିତି ଅଛନ୍ତି?
ଘରେ ଭଲ ଅଛନ୍ତି ବନ୍ଧୁ ମୋର କହିବାର କଥା ହେଲା। ଆଁ ତମ ଗ୍ରାମରେ କେବେ ଯଜ୍ଞ ହେଇଛି।
ହଁ ହେଇଛି ଆମ ଗ୍ରାମରେ ଯଜ୍ଞ ହେଇଛି।
ଆଚ୍ଛା ତୁମ ଗ୍ରାମ ଦେବତୀ ଯଜ୍ଞ ହେଇଛି।
ଆଜ୍ଞା ଆମ ଗ୍ରାମ ଦେବତି ଙ୍କ ସୁନ୍ଦର ପଡିଆ ଆମର ସେ କୁହନ୍ତି ସେଠି ସେଇଠି ଯଜ୍ଞ ହଉଛି।
ଆଉ ମୁଁ ଥରେ ଯାଇଥିଲି ତମ ଗ୍ରାମକୁ।
ଆଜ୍ଞା।
ସେଇଠି ବହୁତ ପ୍ରକାର ମାନେ ବହୁତ ଭଲ ଯଜ୍ଞ ହଉଥିଲା ଆୟୋଜି ତ ହୋଇଥିଲା ତମ ଗ୍ରାମର ଅଁ ତମ ତମ ଗ୍ରାମର ବୟଜ୍ୟେଷ୍ଠ ବୃଦ୍ଧ ଲୋକମାନେ ବହୁତ। ଭଲ ଭାବରେ ଜଜ୍ଞ ଟିକି କରିଥିଲେ ଏବଂ।
ଆଜ୍ଞା।
ଯଜ୍ଞ ରେ ଏଁ କଳସ ଯାତ୍ରା ମଧ୍ୟ ହୋଇଥିଲା। ଏବଂ କଳସ ଯାତ୍ରା ହେବା ସମୟରେ ବହୁତ ଲୋକ କଳସ ନେଉଥିଲେ। ଏବଂ କଳସ ନେବା ସମୟରେ ଅଁ। ସନ୍ଧ୍ୟାବେଳେ ଗ୍ରାମ ଦେବନ୍ତୀଙ୍କ ପାଖରେ ଲୋକ ଆସିକି। ପୂଜା କରନ୍ତି ପୂଜା କରିବା ସମୟରେ ସନ୍ଧ୍ୟାବେେଳେ। ପ୍ରସାଦ ସେବନ କରି ରାତିରେ ଘରକୁ ବାହୁଡ଼ନ୍ତି।
ଆଜ୍ଞା ତମେ ଆସିଥିଲ କି ଏଠି ତମେ ଆସିଥିଲ।
ହଁ ମୁଁ ଆସିଥିଲି ଆର ବର୍ଷ ଯଜ୍ଞ ରେ ଆସିଥିଲି। କିନ୍ତୁ ବହୁତ ଭଲ ଲାଗିଲା। ତମ ଗ୍ରାମର ଯଜ୍ଞ ମହୋତ୍ସବ।
ଏଇଥର ଆସିନଥିଲେ।
ଏଥରକ ସମୟ ଅଭାବରୁ ମୁଁ ଯାଇପାରିଲିନି।
ଏଥର ଆହୁରି ଭଲ ହେଇଛି ଆମର ଏଥର।
ଭାବୁଛି ଏଇ ଆର ବର୍ଷ ଦୁଇ ହଜାର ସତେଇଶ ରେ ନିଶ୍ଚ ଯିବି ନିଶ୍ଚିନ୍ତ ଯାଇଁକି ତମ ଗ୍ରାମର ଯଜ୍ଞ ଯଜ୍ଞରେ ଯୋଗଦାନ ଦେବି।
ଆଜ୍ଞା ଆମର ସବୁ ଆମ ବଡ଼ ଭାଇ ନାଇଁ ଆମର ସବୁ ସଜା ସଜି ଏଠି ଆମର ତା ଆମ ଦେଖିଛ ସଜା ହୁଏ ଯୋଉ
ସଜା ସଜିି ହୁଏ ଉଁ ମାନେ ପାର୍କ ରେ ଏ ସବୁ ସଜାସଜି ହୁଏ ଉଁ ଛୋଟ ବଡ ବଡ ଲୋକମାନେ କୁର୍ତ୍ତା ଯେମିତି କିି‌ ନୂଆ ଜାମା ପଠା ନାହାନ୍ତି ଏବଂ ଯୋଉମାନେ କଳସ ନିଅନ୍ତି ସି ବି ମଧ୍ୟ ଅ ନୂଆ ବ ବସ୍ତ୍ର ଧାରଣ କରି କଳସ ବୁଡେଇଥାନ୍ତି ଏବଂ ମା ମାଙ୍କୁ ମନ୍ଦିରରେ ବୋହୁତ ସୁନ୍ଦର ଭାବରେ ସଜେଇଥିଲେ। ଏମିତି ଇତ୍ୟାଦି ବୋହୁତ କିଛି ଜିନିଷ ମୁଁ
ଆଜ୍ଞା ଆଉ ଏସି ସବୁ ଆମ ବଡ ଭାଇ ଆମେ ସାନ ଭାଇ ହେବେ ସବୁ ଆମେ ସଜାଇଥିଲୁ ଠାକୁରଙ୍କୁ ଫୁଲ ମାଳରେ ସଜାଡଥିଲୁ। ଆମ ପାର୍କଇ ଆମେ ସଜାଇଥିଲୁ। ଆପଣ ଦେଖିଛ ଆପଣ ଜୋଉ ଆଥରକୁ ଆସିଥିଲେ ଆମର ଯୋଉ ସଜା ହେଇଥିଲା ଗୋଟେ କଇଁଆଗଛ କତିରେ ଗୋଟେ ଇଏ ହେଇଥିଲେ ଦେଖିଛ ଏଇଟା?
ବୋହୁତ ଭଲ ଲାଗିଲା କଇଁଆ ଗଛ ପାଖ ଗୋଟେ ଭୂତ ଚିତ୍ର ହେଇଥିଲା।
ଆଜ୍ଞା ହେରା ଆପଣ ଦେଖିଥିଲେ? ହ। ଆଜ୍ଞା। ହାଲୋ। ବଡ ଭାଇ। ହାଲୋ। ବଡ ଭାଇ। ବଡ ଭାଇ। ଆପଣ କଥା କିଛି ଶୁିବୁନି ବଡ଼ ଭାଇ? ବଡ଼ା ଭାଇ।